ହ୍ୟାଲୋ ଆଜ୍ଞା ନମସ୍କାର। କଣ କରୁଛନ୍ତି?
ଆ ହ କଣ କରିବା ଟିକେ ବାହାରେ ଟିକିଏ ବୁଲାବୁଲି କରୁଛି ଟିକେ ବ୍ରେକ୍ଫାଷ୍ଟ କରିଦେଇକି ଟିକେ।
ହ
ଟିକେ ସକାଳ ଭଜନ କରିଦେଇଛି ନାଇଁ ବେଶ ତ କିଛି ନାଇଁମ ସକାଳୁ ସକାଳୁ କଣ ବ୍ୟସ୍ତତା ଭିତରେ ରହିବା। ଆଉ ଟିକେ ହେଲେ ଯିବା ନିଜ ନିଜ କର୍ମସ୍ଥଳୀକୁ।
ହ
କାର୍ଯ୍ୟମାନ କରିବା ଆଉ କଣ କରିବା ଆଉ ଦିନରେ ତ ଯଦି ଆମେ କାମ କରିବାନି ତ ଚଳିବା କେମିତି?
ଆଜ୍ଞା ନିହାତି ଆମର କଣ କି ମଣିଷ ଜୀବନ ତ କର୍ମମୟ ଜୀବନ ଆଉ। ଆଉ ଆମର କଣ କି ଓଡିଆ ଜାତି ଭାବନ୍ତି ଯେ କର୍ମ ହିଁ ଜୀବନ। କର୍ମ ଅଛି ତ ଜୀବନ ଅଛି କର୍ମ ନାଇଁ ଗହିଲେ କଣକି ଜୀବନ ନାହିଁ।
ଜବନ ନାଇଁ ଆମେ ଯଦି କର୍ମ କରିବାନି ତ ବଞ୍ଚିବା ପାଇଁ ତ ଆମର କର୍ମ ନିହାତି ଦରକାର ପଡୁଛି ନା ଆମେ କୌଣସି ଗୋଟଏ କାମ କରିବାନିତ ପରିବାର କେମିତି ପ୍ରତିପୋଷଣ କରିବା। ଛୁଆ ପିଲାଙ୍କର ଭରଣ ପୋଷଣ କେମିତି କରିବା। ତ ସେଇଥିପାଇଁ ତ ଆମକୁ ଯେମିତି ହେଲେ ବି ତାମାନେ ସକାଳ ପାଇଲେ ସକାଳ ତାମାନେେ ସୂର୍ଯ୍ୟ ଉଦୟ ହେଲା ବଲେ ଆମକୁ ଚିନ୍ତା କରିବାକୁ ପଡ଼ୁଛି ଆଜି କଣ ଗୋଟେ କାମ କରିବାକୁ ଯିବା ଯୋଉମାନେ ଅଛନ୍ତି ନିଜ ନିଜ କାର୍ଯ୍ୟ କ୍ଷେତ୍ରରେ ସେମାନ କରନ୍ତି ଧରନ୍ତୁ ଯଉମାନେ ଆଁ ଚାକିରି କରୁଛନ୍ତି ତାଙ୍କ ପାଇଁ ତ ପ୍ରତିଦିନ ତାମାନେ କାର୍ଯ୍ୟକ୍ଷେତ୍ର ସମାନ କିନ୍ତୁ ତାଙ୍କୁ ଛାଡ଼ିଦେଲେ ଆଉ ଯେଉଁମାନେ ରହିଲେ ମୁଖ୍ୟତଃ ଆମର ଶ୍ରମିକ ଶ୍ରେଣୀ ତ ସେମାନେ କଣ କରିବେ ସକାଳ ପାଇଲେ ବାଧ୍ୟ ସେମାନେ ଚିନ୍ତା କଲେ ଯେ ଆଜି କାହା ଘରକୁ ତାମାନେ କାମ ଅଛି ତା ଘରକୁ କିଏ କହିଥିଲା ତା ପାଖକୁ ଯିବା।
ହ
ଆଉ ଏମିତି କାମ କରିବାକୁ ଯାଆନ୍ତି ଆଉ ଯିବାବି ବାଧ୍ୟ କାହିଁକି ଆମର ଦୈନନ୍ଦିନ ଜୀବନରେ ଚଳିବା ପାଇଁ ଆଉ ବଞ୍ଚିବା ପାଇଁ କାମ ତ କରିବାକୁ ହିଁ ପଡ଼ିବ।
ଆଜ୍ଞା ନିହାତି ନିହାତି। ଜେ ଆମର କଣ କି ଗୋଟେ ଚଢ଼େଇ ଯେମିତି ସକାଳ ହେଲା ମାତ୍ରେ ସିଏ ତାର କର୍ମମୟ ଜୀବନରେ ଚାଲିଯାଏ ସେମିତି ଏମିତି କେହି ପୃଥିବୀ ପୃଷ୍ଠରେ ନାହାଁନ୍ତି ଯେ କିଏ ବିନା କର୍ମରେ ଅଛନ୍ତି। ସେ ପଶୁ ହଉ ସେ ପକ୍ଷୀ ହଉ ଯିଏ ହେଲେ ବି କିଛି ନା କି କର୍ମ କରିକି ନିଜର ପରିବାରର ଭରଣ ପୋଷଣ କରନ୍ତି।
ହଁ ଯଦି ଆମେ ନର୍ମାଲି ବି ଆମେ ଦେଖିବା ଯଦି ବି ଏମିତି ତାମାନେ ଦେଖନ୍ତୁ। ଯଦି ଆମେ କାମ କରିବାନି ଭାବି ନିଅନ୍ତୁ ଗୋଟେ ଜଙ୍ଗଲର ରାଜା ସିଂହ ସେ ସିଂହ ଯଦି କଣ କହିବ ଯେ ମୁଁ ଆଉ କାମ କରିବିନି କିଛି ମୁଁ ଖାଲି ବସିକି ଖାଇବି ଯେ ତୁ ମୁଁ ରାଜା ଯଦି ସେଇ ଭାବନା ନେଇକି ଆମେ ବଞ୍ଚ ଯିବା ତାମାନେ ଦେଖନ୍ତୁ ସେ କଣ ଜଙ୍ଗଲ ରାଜା ହେଲି ବୋଲି କଣ ସେ ତା ଗୁମ୍ଫାରେ ହୋଇଥିଲେ କଣ ମୁଁ କହୁଛି ମୃଗ ଆସିବ ତା ପାଖକୁ ନା ଠେକୁଆ ଆସିବ କହିବ ଯେ ମତେ ତୁ ଖା ବୋଲି। କହିବ କି କେ ତାକୁ ତାକୁ ନିଜେ ହିଁ ପରିଶ୍ରମ କରିକି ତା ମାନେ ମୃଗକୁ ଧରିବାକୁ ପଡିବନ ତ ଠେକ କୁଆ ଧରିବାକୁ ପଡ଼ିବ ତାମାନେ ତା କର୍ମ ତାକୁ କରିବାକୁ ହିଁ ପଡ଼ିବ ଖାଇବା ମେନ୍ କରି ଇଏ କୁହେ। ମୁଖ୍ୟତଃ ସେ ବଞ୍ଚିବା ପାଇଁ ତାକୁ ଖାଦ୍ୟ ଦରକାର ଆଉ ଖାଦ୍ୟ ଟା ସେ ସେମିତି ତାମାନେ କେହି ନୁହନ୍ତି ଯେ ତାମାନେେ ରାଜା ବୋଲେ ତାହାକୁ ବସିଥିଲେ ତାମାନେ ଖାଦ୍ୟ ଟା ମିଳିଯିବ। ତାକୁ ଯେମିତି ହେଲେ ବି ପରିଶ୍ରମ କରିବାକୁ ପଡିବ। ତ ସେମିତି ଆମେ ବି ଆମର କର୍ମ କରିବା ପ୍ରତିଦିନ କର୍ମ କରିବାକୁ ଯିବା ସେଇ କର୍ମରୁ ଯାହା ଆମର ଉପାର୍ଜନ ହେଲା ସେଇଟା ସନ୍ଧ୍ୟାରେ ଆମେ ଫେରିଲା ପରେ ମୁଁ କହୁଛି। ସେ ସୁଖ ହଉ ବା ଦୁଖରେ ହଉ ଆମେ ତା ମାନେେ ଖାଇ ପିଇକି ଟିକେ ପୁଡି ଶୋଇବା। ପୁଣି ତା ପରଦିନର ହିସାବ କରିବା।
ଏଇଟା।
ଆଉ ଆପଣ କଣ? ଅ କରିବାକୁ ଏବେ ଯିବେ ନା ଆପଣଙ୍କର ତା ମାନେ ସମୟ ହେଇନାହିଁ?
ନାଇଁ ମୋର ଆଉ ଟିକେ ପରେ। କିଛି ନାହିଁ ଏବେ ପଢା ସରିଛି ଘରେ ଆଗେ ଅଛି।
ହୁଁ ଯେ କିଛି ଗୋଟେ ତ ଆପଣ ତାମାନେେ ଚେଷ୍ଟା କରୁଥିବେ ନା ଯୋଉ ଯେକୌଣସି ଗୋଟେ କର୍ମ ହେଲେ ବି। ପଢ଼ିବା ଟା ବି ତ ଗୋଟେ କର୍ମ ଆମକୁ ଯେଉଁ ଟାଇମେ ଯେଉଁଟା ମିଳିଛି ଆମେ ସେଇ କାମ କରିବା ଦରକାର ଆମର ଛୋ ଛୋଟ ହେଲା ଛୋଟ ସମୟରୁ ତାମାନେେ ଗୋଟେ ଏ ସମୟ ଅଛି ନିର୍ଦ୍ଦିଷ୍ଟ ସମୟ ସେତିକି ବର୍ଷ ପର୍ଯ୍ୟନ୍ତ ଆମକୁ ତାମାନେ ପଢ଼ିବା କଥା ତ ପଢ଼ିବାଟା ସେଇ ସେଇଟା ହଉଛି ଆମର ସେଇ କର୍ମ ଆମେ ସେଇ କର୍ମରେ ହିଁ ଯେତିକି ତାମାନେେ ସମୟ ଦେବା ତ ଆମ ପାଇଁ ସେତିକି ଭଲ। ଆଉ ପଢା ସରିଲା ପରେ ତ ଜାଣିଛ ଯେ ତାପରେ ଦାୟିତ୍ଵ ଆସିବ ଘର ଲୋକଙ୍କର ଘର ଲୋକ କହିବେ କଣ ଗୋଟେ କିଛି କରୁନୁ ଘରେ ବସିଛୁ। ତ ସେଇଟା ଆପଣଙ୍କୁ ପୁଣି ଚେଷ୍ଟା କରିବାକୁ ପଡିବ। କଣ ଗୋଟେ ଚାକିରରି କରିବି ନା କଣ କରିବି। ନା କଣ କହୁଛନ୍ତି ଚେଷ୍ଟା କରୁଛନ୍ତି ନା ନାଇଁ? ହ୍ୟାଲୋ।
ଆଜ୍ଞା।
ହଁ କଣ ଚେଷ୍ଟା କରୁଛନ୍ତି ନା ନାଇଁ କହୁଛି ପଢା ତ ସରିଲା ପଢା ସରିଲା ପରେ ତ ଆପଣଙ୍କୁ ଚେଷ୍ଟା କରିବାକୁ ପଡିବ ନା କଣ ଗୋଟେ କରିବି।
ଆଜ୍ଞା ଟିକେ ଟିକେ ଟିକେ
ହୁଁ।
ହେଲା
ହୁଁ।
ଆମର ସାନ ଝିଅ ଟା କାନ୍ଦୁଛି ତ
ମୁଁ ଟିକି
ଆମର ସେମିତି କାମ ହଁ କାମ କହିଲେ କଣ କି ଯେ ସେତଳୁକୁ ଆମର ପଢ଼ାପଢ଼ି ସରୁଛି ତ ଘରକୁ ଆମର ଯାହା ବିି କରୁଛନ୍ତି ତ ସେ ସେଥିରେ ଖାଲି ସହଯୋଗ କରୁଛି। ଆଉ ଆଉ ରହିଲା ଆମର ଚାଷ କାମ ର ଚାଷ କାମରେ ଆମର ଘରର ଖାଲି ଆମ ଘରକୁ ଖାଇବା ପାଇଁ ଖାଲି ପ୍ରସ୍ତୁତ କରୁଛୁ ନା ଖାଇ ଅମଳ କରୁଚୁ ତ ଯେମତି କି ଆଳୁ ଟିକେ ପିଆଜ ଟିଏ କଣ ଯୋଉଟା କି ଦୈନନ୍ଦିନ ଦିନରେ ବ୍ୟବହାର କରାହଉଛି। ସେମିତି ଶାଗ ଟିକେ ସେସବୁ ଜିନିଷ ଅମଳ କରୁ ଆମ
ହଁ।
ଅ ଯୋଉଟା ବି ହଉ କଣ କି ଆପଣ ଯେହେତୁ ପଢା ଏବେ ସରିଲା କୌଣସି ତାମାନେ କର୍ମକ୍ଷେ ତ୍ର ଯେହେତୁ ନିଯୁକ୍ତି ହେଇନାହାନ୍ତି ତ ଘର ଲୋକଙ୍କୁ ବି ସାହାଯ୍ୟ କରିବା ସେଇଟା ବି ଗୋଟେ କାମ। କାରଣ ତାଙ୍କୁ ବି ତ ପୁଣି ଟିକେ ପରିଶ୍ରମ କମ ପଡ଼ିବ ନା ଆପଣ ତାଙ୍କୁ ସାହାଯ୍ୟ କଲେ। ପୁଣି ଆପଣ ଯେତେବେଳେ ଆପଣଙ୍କ ନିଜ କର୍ମକ୍ଷେତ୍ରରେ ନିଯୁକ୍ତି ହେଇଯିବେ ଯେକୌଣସି ଗୋଟେ ଧର ଚାକିରିଟେ କଲେ ନା କଣ ଗୋଟେ ବିଜନେସ୍ ଯେତେବେ ଯେତେବେଳେ ଆରମ୍ଭ କରିବେ ଆଉ ସେତେବେଳେ ଆପଣ ଆପଣଙ୍କ କାମରେ ହିଁ ତାମାନେେ ବ୍ୟସ୍ତ ରହିବେ ଆଉ ଘର ଲୋକଙ୍କୁ ତାମାନେ ସମୟ ଦବା ପାଇଁ ବି ଆପ ଆପଣଙ୍କ ପାଖରେ ଆଉ ସମୟ ନଥିବ।
ଆଜ୍ଞା, ନିହାତି କାର୍ଯ୍ୟ ବ୍ୟସ୍ତତାରେ କେତେବେଳେ ଦିନ ବି ତି ଯିବ ଜଣା ବି ପଡ଼ିବନି।
ନାଇଁ କାର୍ଯ୍ୟ ବ୍ୟସ୍ତତା କାର୍ଯ୍ୟରେ ଥରେ ବ୍ୟସ୍ତ ଆପଣ ରହିଲେ ନିଜର ତାମାନେ ଗୋଟେ ପରିଚୟ ପାଇଗଲା ପରେ ଯେ ମୁଁ ଏଇ କାମ କରୁଚି ଏଇଟା କରିକି ତାମାନେ ଆଗକୁ ବଢିବି ତାପରେ ଦେଖିବେ ଆପଣ ଆଉ କାହାକୁ ସମୟ ଦବା ପାଇଁ ଆପଣଙ୍କୁ ତା ମାନେ ସମୟ ମିଳିବ ନାହିଁ। ସେଇ ସାଙ୍ଗସାଥି ଯୋଉମାନଙ୍କ ସହିତ ଆପଣ ବୁଲୁଥିଲେ ଖେଲୁଥିଲେ ଦେଖିବେ ଆପଣଙ୍କ ପାଖରେ ଥିବେ ହେଲେ ଆପଣ ଦେଖିବେ ଫୋନ୍ ଟେ କରିକି ତାଙ୍କ ସହିତ କଥା ହେଇପାରିବେନି କି ସେମାନେ ଫୋନ୍ କରୁଥିବେ ଆପଣ ରିସିଭ୍ କରିକି ତାଙ୍କ ପାଇଁ ସମୟ ବାହାର କରିପାରିବେନି କଣ କି କର୍ମ ଟା ଧୀରେ ଧୀରେ କଣ ହୁଏ ସମୟ ଟା ଆମ ପାଇଁ ତା ମାନେ ବହୁତ କମ ଲାଗେ, ଆମେ ଗୋଟେ କ୍ଷେତ୍ରରେ କାମ ଆରମ୍ଭ କଲୁ ତ କଣ କରିବା ପରିଶ୍ରମ କେମିତି ଅଧିକା କରିବା ଘର ଲୋକଙ୍କର ଟିକେ ଅସୁବିଧାକୁ ତାମାନେ କେମିତି ଦୂରୀଭୂତ କରିବା ସେଇ ସମସ୍ୟାରେ ଆମେ ଲାଗି ପଡୁନା। ତ ସେଇଟାକୁ ନେଇକି ଧୀରେ ଧୀରେ ଆମର ବ୍ୟସ୍ତବହୁଳ ହେଇଯାଏ, ଜି ଜୀବନ ଟା, କର୍ମଟା ଆଉ ଟିକେ ଅଧିକା ହେଇଯାଏ।
ହଁ ଆଜ୍ଞା ନିହାତି, ଆଉ ଆମର କଣ କି ଯେ ତେ ବୟସ ବଢି ବଢି ଚାଲେ କଣ କି ଆମ ଉପରେ କଣ କି ପରିବାର ର ବୋଝ ଟା ସେତିକି ବଢି ଚାଲେ।
ହଁ ବଢିବେ, ଏବେ ଆପଣ ଜଣେ ଅଛନ୍ତି ହୁଁ। ଆଜି ଆପଣ ଏକା ଅଛନ୍ତି, ନାଇ କି?
ହଁ ଆଜି ଏକା ଅଛି କାଲି ତାପରେ ବିବାହ ହେଲା ପରେ ଦି ଜଣ ହେବେ ଦି ଜଣ ର ତିନି ଜଣ ହେବେ। ତ ନିହାତି କଣ କି ନିଜ ପରିବାରର ଗୁଜୁଣାଣ ଗୁଜୁରାଣ ମେଣ୍ଟିବା ପାଇଁ କଣ କି ପଇସାର ଆବଶ୍ୟକ ଆଜ୍ଞା ଅଧିକା ପଡ଼ିବ ଆଜ୍ଞା।
ହୁଁ।
ଆଜି ଛୁଆ ଟା କଣ କି ଅଙ୍ଗନବାଡି ଯାଉଛି କାଲି ରନ୍ଦା ଗଣିକି ସ୍କୁଲ ଯିବ କାଲି ବଡ ସ୍କୁଲ ଯିବ, ତାର ଆବଶ୍ୟକ ଦିନକୁ ଦିନ ବ।
ହୁଁ ତାର ବି ଖର୍ଚ୍ଚ ବଢିବ ସେ ବି ଚାହିଁବ ଆପଣ ଯେମିତି ଛୋଟ ସମୟରେ ବାପା ମା ଗ ଅଳି କରୁଥିଲେ ସେ ଜିନିଷଟା ପୁଣି ସେ ଆପଣଙ୍କୁ ବାଧ୍ୟତ ସେ ଜିନିଷଟା ଅଳି କରିବ ନା ଆପଣ ଯୋଉଟା ଛୋଟ ସମୟରେ ପାଇଛନ୍ତି ସେ ବି ସେଇ ତମ ସ୍ନେହ ପ୍ରେମଟା ପାଇବାକୁ ସେ ଚାହିଁବ କେ ମୋ ବାପା ମା ତାମାନେ ମୋ ପାଇଁ ଏଇଟା କରନ୍ତୁ ଏଇଟା ଆଣିଦିଅନ୍ତୁ ମୁଁ ଏଇଟା ଖେଳିବି ଏଇଟା ଖାଇବି ମୋର ସ୍କୁଲର ବହି ଦରକାର ପେସାର୍ଟ ଦରକାର ଜତା ମଜା ଦରକାର କାର୍ ଏଇସବୁ ରେ ତ ଆପଣ ଯେତେବେଳେ ବ୍ୟସ୍ତ ରହିଯିବେ ଆଉ ଆପଣ ନିଜକୁ ତାମାନେ ଆଉ ସମୟ ଦବା ପାଇଁ ଆପଣଙ୍କ ପାଖରେ ସମୟ ବି ନଥିବ।
ହଁ ଆଜ୍ଞା ନିହାତି।
ଆଉ ଆପଣଙ୍କ ପଟେ ପାଗ କେମତି କରିଛି ଆଜି।
ପାଗ ଟିକେ ଏବେ ସକାଳୁ ଟିକେ ଏଇଟା ମୁଁ ବାହାରେ ଟିକେ ଅଛି ବାଡି ପଟେ ତ କାଲି ରାତିରେ କଣ ହେଲା ପୁରା ପ୍ରବଳ ବର୍ଷାଟେ ହେଇଛି ରାତି ବାର ପାଖ ଖାପାଖି ହେବ। ଖାଇ ପିଇକି ଆମେ ଶୋଇଚୁ ହେଲା ହଠାାତ ଗୋଟେ ଆସିଲା କ ପରା ବର୍ଷା ହେଲା ଅ ଟିକେ ଆଜବେସ୍ ଘର ଆମର ତ ଗୋଟେ ବଖରା ତ ସେଇଠି ମୁଁ ଶୋଇଥିଲି ତ ଦେଖିଲି ଯେ ଖା ତାମାନେ ଯୋଉ ସାଉଣ୍ଡ ହେଲା ତାମାନେେ ବଡ ବଡ ବୁନ୍ଦା ପଡିଲେ ଜେମତି ଢ଼ନ୍ନ ଢ଼ାନ୍ନ ଢ଼ନ୍ନ ଢ଼ାନ୍ନ ସାଉଣ୍ଡ ହୁଏ ସେମିତି ସାଉଣ୍ଡ ହେଲା ପ୍ରାୟତଃ ଯେତେବେଳେ ସାଉଣ୍ଡ ହେଲା ମୁଁ ଭାବିଲି ସଳା କଣ କଡ଼ା ବର୍ଷ ର୍ଷା ହେଲା ନା କଣ ବୋଲି ମୁ ନିଜେ ଭାବିଲି ତାପରେ ଗଲି ବାହାରକୁ ଟିକେ ଦେଖିଲି ଯେ ନାଇଁ ନାଇ କଡ଼ା ବର୍ଷା କିଛି ହେଇନିଁ କୁଆପଥର ନାହିଁ। ସେଟା କଣ ହେଇଛି ତା ମାନେ ବଡ ବଡ ବୁନ୍ଦା ରେ ତା ମାନେ ବର୍ଷା ପୁରା ବହୁତ ଜୋରରେ ହେଲା। ପାଖାପାଖି ହେଇଯିବ ଅଧା ଘଣ୍ଟା ପରେ। ପୁରା ତାମାନେେ ଏତେ ମାତ୍ରାରେ ବର୍ଷା ହୋଉଥିଲା ରାତିରେ ତାପରେ ଟିକେ କରେଣ୍ଟ କଟିଗଲା
କରି ଦବ
କରେଣ୍ କରେଣ୍ଟ କଟିଲା ତାପରେ ଟି ଟିକେ ମୁଁ ତାମାନେ କେ ବ୍ୟସ୍ତ ଲାଗିଲା ଆଉ କଣ କରିବେ। ତାପରେ ପୁଣି ସକାଳୁ ଦେଖ ହୁଁ।
ଆମ୍ବ ଟେ ତ ସେମିତି କାଲି ନାଇଁ ବର୍ଷା ହେଇନି କିନ୍ତୁ ମେଘ ପାଗ ଅଧିକା କରି ଥିଲା ଆଉ ହେଲେ ବର୍ଷା ପତ୍ର କିଛି ହେଇନି ଆଉ ଆଜିକାଲି ତ ପାଣି ବୁ ନ୍ଦେ ପଡିଲେ ବି କରେଣ୍ଟ କାଟି ଦିଅନ୍ତି ଆଜ୍ଞା।
ହଁ ନାଇଁ ଆମର ଏଇଟା କଣ ହେଉଛି ସହର ପାଖରେ ଅଛି ତ ଲାଗିଛି ସହରକୁ ତାମାନେ ସହରାଞ୍ଚଳରେ ଯାଉଛି ତ ସେଇ ସେଥିପାଇଁ ଟିକେ ତାମାନେ ବର୍ଷା ବିଜୁଳି ହେଲେ ବି ଟିକେ ସମୟ ପରେ ସାଙ୍ଗେ ସା ହେ ଦେଇଦିଅନ୍ତି।
ହଁ ଆଜ୍ଞା
ଆଉ କଣ ତାମାନେ ବର୍ଷା ହେଇନେହିଁ ଖାଲି ବର୍ଷା ପାଗ ରଖିଛି।
ହଁ ଆଜ୍ଞା କାଲି ବି ବର୍ଷା ପାଗ ଖାଲି ସେମିତି ମେଘ ଘଡେକି ରଥିଲା ଆଜି ବି ଟିକେ ମେଘ ଘୋରେକି ରଖି ତ ସେମତି ମେଘ କରିକି ରଖିଲେ ଟିକେ ଥଣ୍ଡା ପାଗ ହେଲେ ହୋଉଚି। ଯୋଉ ପଟେ ଗରମ ହଉଚି ମେଘ ହେଲେ ମେଘ ପାଗ
କାଲି ଆମ ଆଡେ ଗୁଳୁଗୁଳି ବହୁତ ହଉଥିଲା ତାପରେ ମେଘୁଆ ପାଗ ଥିଲା କିନ୍ତୁ ଗୁଳୁଗୁଳି ବହୁତ ହଉଥିଲା ଯାହା ଫଳରେ ରାତିରେ ବର୍ଷାାଟା ହେଇଯାଇଛି ମୁଁ ଭାବୁଥିଲି ବର୍ଷା ହେବ ନାହିଁ। ଦେଖିଲା ବେଳକୁ ବର୍ଷ ର୍ଷା ହେଇଗଲା ଟିକେ ଆମର ଟିକେ ଘର କାମ ଟିକେ ଚାଲିଛି ବାରିପଟେ ତ। ସେ କଣ ହଉଛି ଟିକେ ଆମକୁ ତାମାନେ ଘର କାମ ପାଇଁ ଟିକେ ବାଲି ଟିକେ ଦରକାର ଥିଲା। ନଦୀ ବାଲି, ତ କାଲି ମୁଁ ତାକୁ କହିଥିଲି ସେ ଲୋ କୋଉଠି ଆଣିକି ଟିକେ ପକେଇଦବ ବୋଲି, ଘର କାମ ଆରମ୍ଭ କରିଦବ ବୋଲି। ସେ କାଲି ପକେଇଲା ନାହିଁ। ଆଜି ରାତିରେ କାଲି ବର୍ଷା ହେଇଯାଇଛି। ଆଜି ସ କାଳୁ ତାମାନେ କ୍ଷେତରେ ପାଣି ପୁରା ହବା ମାନେ ଫୁଲ ତ ନୁହଁ, କିନ୍ତୁ ପାଣି ବହୁତ ଜମି ଯାଇଛି। ବୋଧେ ଏବେ ଗାଡି ଆସି ପାରିବନି? ଖେତ ଜାଗାଟା। ତ ସେମିତି ହଉଛି ଅସୁବିଧା ଆଉ କଣ କରିବେ?
ହଁ, ଏମିତି ତ ମଣିଷ ଜୀବନରେ ଅସୁବିଧା ସୁବିଧା ଲାଗି ରହିଥିବ।
କର୍ମ ତ ଆଉ କଣ କରିବେ?
ହଁ, କେମତି କେମତି ଭଲରେ ଭଲରେ ଆପଣଙ୍କ ଘର କାମଟା ସରିଯାଉ। ହଁ, ଆଜ୍ଞା ଧନ୍ୟବାଦ ରହିଲି।
ହଁ।
କଣ?